କନ୍ତି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଁ କରୁଚନ୍ତି?
ଏଇ ବସଚି।
ଏଇ ଆଜି ମାମୁଁ ଘର ଆଡେ ଯାଇଥିଲି।
ହୁଁ।
ସକାଳୁ ଯାଇଥିଲି। ବର୍ତ୍ତମାନ ପହଁଞ୍ଚିଲି ଆଉ।
ବର୍ତ୍ତମାନ ଫେରୁଚନ୍ତି।
ହଁ ପହଁଞ୍ଚିଲି ଘରେ।
ମୁଁ ଏଇ ସନ୍ଧ୍ୟା ଆଳତି କରିକି ଟିକେ ଭଗବାନଙ୍କୁ ପ୍ରାର୍ଥନା କରିକି ବସଥିଲି ଆଉ। ଆଉ ମଧ୍ୟାହ୍ନରେ କଣ? ମ ଝିଅ ହେଇ ବସଚି ଏଇଠି।
ଅହଃ ଆଜି ମଧ୍ୟାହ୍ନରେ ଯେହେତୁ ମାମୁଁ ଘରେ ଥିଲି ଭାଣିଜି ଆଜି ଯାଇଚି ତ ବହୁତ ପ୍ରକାର କରଥିଲେ। ରୋଷେଇ ମାଇଁ ହଁ। କରଥିଲେ ଭାତ କରଥିଲେ ଡାଲି କରଥିଲେ ସୋୟାବିିନ କଷା କରଥିଲେ ଆଳୁ କଷା କରଥିଲେ ଆଉ ଖଟା ଯୋଉ ଆମ୍ବ ଖଟା କରଥିଲେ। ଆଉ। ଆ ଡାଲମା କରଥିଲେ ଆଉ ଓ ପନିରି ତରକାରୀ ହେଇଥିଲା। ପନିରି ମଟର ତରକାରୀ ଆଜ୍ଞା।
ପନ୍ୟୁଏ ପନିୟରି ତରକାରୀର ପ୍ରସ୍ତୁତ୍ ପ୍ରଣାଳୀ ଜାଣିଚନ୍ତି।
ନାହିଁ ମୁଁ ଜାନି।
ଓହୋ।
ତମେ ଜାଣିଛ?
ହଁ ହଁ ଜାଣିଛି ପନିର କି ଆମର ଏଇ ପନିର ଆମେ ଧର କିଣିକି ଆଣିଲୁ ଦ ଯାଆର କ୍ଷୀର ଥିବ ଘରେ ଛିଣ୍ଡେଇକି ଛେନା କରିକି ପନିର ବନେଇବେ ସେଟାକୁ। ମାନେ ପନିରଟାକୁ ଆମେ କାଟିଲେ ପ୍ରଥମେ ଛୋଟ ଛୋଟ ପିସ୍ କରିକି ତା। ତାପରେ ତାକୁ ତେଲ କଢା ବସେଇକି ତେଲ ଗରମ କରିକି ତାକୁ ଛଣା ଯିବ ଛଣା ହେଇକି ଆମର। ପିଆଜ ରସୁଣ ଅଦା ସବୁ ପେଷ୍ଟ କରାଯିବ ମାନେ ଶିଳରେ ମସଲା ବଟାଯିବ। ମସଲା ବଟା ଯାଇକି ତ ତାପରେ ସେଇ ମସଲାଟାକୁ ଆମେ କଷିବା କଷିକି। ତାପରେ ଯେମିତି ଆମେ ଚାରୁମଗଜ ଦବା କାଜୁ ଦବା।
ହଁ।
ତାକୁ। ଦେଇକି ସବୁ ମାନେ ମସଲାଟାକୁ ମାନେ ବାଟିକି ତାପରେ ମସଲାକୁ କଷିବା କଷିକି। କିନା ତାପରେ ଆମେ ସେଥିରେ ଧର ଦହି ବି ଟିକେ ଦେବା ଦେଇକି ପନିର ପ ପକେଇକି ଆମେ ଗରମ ମସଲା ଦେଇକି ତାପରେ ଫୁଟିଗଲା ପରେ ଗରମ ମସଲା ଦେଇକି ଓହ୍ଲାଇବା ଆଉ। ତାପରେ ଆମର ଇଏ ପକେଇବା ଗ୍ରୀନ୍ ମଟର ବି ପକେଇ ପାରିବା। ଏଇ ପ୍ରସ୍ତୁତ ଏମିତି କି ମାନେ ପ୍ରସ୍ତୁତ କରିକି ଖାଆନ୍ତୁ ବହୁତ ଭଲ ଲାଗିବ।
ହଁ। ଆଉ ମୁଁ ଆଜି ଯାଇଥିଲି ମାମୁଁ ଘର ଗାଁରେ ନଈ ଅଛି ହେଲା। ଆ ତାଙ୍କର ସେଇଆଡେ ବାଉଁଶରେ ସବୁ ଯୋଉ ବାଉଁଶ। ଆଗ ମାନେ ଯୋଉ ଯାଆନ୍ତିନି ହଁ। ବହୁତ ଡର ଲାଗୁଥିଲା କିନ୍ତୁ ମଜା ଲାଗୁଥିଲା ଯାହା ଗଲି ତା ତାପରେ ଆମେ ସବୁ ଆସିକି ଛୋଟ ଛୁଆ ଯେତିକ ସେଠି ଥିଲେ। ସମେତେ ମତେ ନେଇକି ଜାମୁ କୋଳି ବହୁତ ସାରା ହେଇଥିଲା ବହୁତ ଗୁଡିଏ ଗଛ ହେଇଛି ଜାମୁକୋଳି ଗଛ। ଆଛା ମୁଁ କିଛି ଜାମୁକୋଳି ଖାଇଲି। ହଁ ମତେ ଜାମୁକୋଳି ବହୁତ ଭଲ ଲାଗେ। ଆପଣଙ୍କୁ ଭଲ ଲାଗେ ନା?
ହଁ ହଁ ଆମର ଜାମୁକୋଳି ବହୁତ ଭଲ ଲାଗେ ଯେମିତି ଆମେ ପିଲା ବେଳେ ଯାଇକି ଛୋଟ ମାନେ। ପିଲା ବେଳେ ଯାଉଥିଲୁ କି ମାନେ ବିଲ ସାଇଟରେ ସେ ଗଛ ସବୁ ହୁଏ। ଜାମୁକୋଳି ନିଜେ ମାନେ ଯୋଉ ସ୍କୁଲ କୁ ଯାଇଥାଉ ଖେଳଛୁଟିରେ ପଳାଉ। ମାନେ ବିଲ ଆଡେ। ଯାଇକି ଜାମୁ କୋଳି ଆଣିକି ଖାଉ ବହୁତ ମାନେ ଭଲ ଲାଗେ। ପିଲାବେଳର ସେ ସ୍ମୃତି ଆଜି ବି ମନେ ପଡେ।
ଆଜି ଯେତେବେଳେ ଯାଇଥିଲି ମତେ ବହୁତ ଭଲ ଲାଗିଲା। ତାପରେ ଖାଇଲି ଆଉ କିଛି ଘର ପାଇଁ ଆଣିଲି। ତାପରେ ଏଇସବୁ ବୁଲାବୁଲି କଲି ଆଉ ସେଠି ଆଉ।
ହଁ ଆଉ ଆମର ଉ ରାତ୍ରିର ଭୋଜନରେ କଣ ପ୍ରସ୍ତୁତ କରୁଛନ୍ତି ଘରେ ମା?
ମା ମାଙ୍କର ଆଉ ମୋର ମିଶିକି ଆମେ ରୁଟି କରୁଥିଲୁ ରୁଟି ପରେ। ବୋଉ ଭଜା ଭାଜିବ ଆଳୁ ଆଉ ପୋଟଳ ଭଜା।
ପୋଟଳ ଭଜା।
ଆଉ କ୍ଷୀର ଲଗେଇକି ଖାଇବୁ ଆଉ ତମେ ଆଜି କଣ ରୋଷେଇ କରିଛ?
ହଁ ମଧ୍ୟାହ୍ନରେ ମୁଁ ର ରୋଷେଇ କରିଥିଲି କି ଭାତ ଡାଲି ଆମର ଯୋଉ କାଙ୍କଡ ଆଳୁକୁ ଯୋଉ ଭଜା ମସଲା ଦିଆ ହେଇକି ସୋରିଷ ମସଲା ତାକୁ ଭାଜିଥିଲି। ଆଉ ଇଏ ଆମର ପୋଟଳ ତରକାରୀ ଆଉ ଯୋଉ ଦହି ବାଇଗଣ।
ଦହି ବାଇଗଣ କଣ କେମିତି ଦହି ବାଇଗଣଟା କଲେ।
ପ୍ରଥମ ଆମ ଏ ବାଇଗଣଟାକୁ କାଟିବା କାଟିକି ତାକୁ ପାଣିରେ ପକେଇବା ପ ପକେଇକି ତାକୁ ଭଲସେ ଧୋଇଦବା। ଧୋଇକି ତାକୁ ଲୁଣ ହଳଦୀ ଗୋଳେଇବା ଗୋଳେଇକି ତାକୁ ଟିକେ ସମୟ ଛାଡିବା। ଛାଡିକି ତାପରେ ଆମେ କଢାରେ ତେଲ ପକେଇବା ତେଲ ପ ଟିକ ତେଲ ଗରମ ହେଲେ ବାଇଗଣକୁ ସବୁ ଛାଣିବା ଛାଣା ବାଇଗଣଟି ଆମର ଛଣା ସରିଲେ ତାପରେ ଆମେ ମାନେ ଦହି ସହିତ ଦହି ଚିନି ମାନେ ପକେଇକି ତାକୁ ମାନେ ମିଶ୍ରଣ କରିବା ଦହିଟାକୁ। ଦହିଟା ମିଶ୍ରଣ ହେଇଗଲା ପରେ ତାପରେ ଆମେ ଗୋଟେ ଛୁଙ୍କ ଦବା।। ଯେମିତି ମାନେ ପଞ୍ଚ ଫୁଟଣ ହଉ କି ସୋରିଷ ହଉ ତାର ମୁଖ୍ୟ ହେଲା ଭେସୁଙ୍ଗ ପତ୍ର। ପକେଇଲେ ତାର ମାନେ ଭଲ ଆସେ ତା ମାନେ ସ୍ୱାଦ ଟା। ଭେସୁଗାଁ ପତ୍ର ମାନେ ଫୁଟେଇକି ଛୁ ଙ୍କ ଦେଇକି ତାପରେ ସେ ଦହିକି ଢାଳିଦବା ତା ଦେହରେ ବାଇଗଣ ପକେଇଦଲେ ବାଇଗଣ ପକେଇକି ତାପରେ ମ୍ ମାନେ ସ ମାନେ ସର୍ବଶେଷ ତାରା କି ଆମେ ଯେମିତି ଲଙ୍କା ଜିରା ଗୁଣ୍ଡ ପ୍ରସ୍ତୁତ କରିଥାଉ ଭାଜିକି ଗୁଣ୍ଡ ମରିଚ ତାକୁ ଟିକେ ପକେଇଲେ ତାର ସ୍ଵାଦ ଭଲ ଲାଗେ। ଏଇ ଉମ ପ୍ରସ୍ତୁତିରେ କେବେ ମାନେ ଉମ କରନ୍ତୁ। ଭଲ ଲାଗିବ।
କାଲି କରିବି ଆଉ ଏଇଭଳି ପ୍ର
ହଁ।
ଆମ ବାରିଟେ ତ ବାଇଗଣ ହେଇଛି ବା ବାପା ଲଗେଇଛନ୍ତି ବାଇଗଣ ଆଣିକି, ଆଣିକି କରିବି ଆଉ।
ବାଡିରେ ଏ ବର୍ଷ କଣ ଫସଲ ସବୁ ଲଗେଇଛ?
ବାଇଗଣ ଲାଗିଚି କଲରା ଲାଗିଚି। ଜହ୍ନି ଲାଗିଚି, ଭେଣ୍ଟି ଲାଗିଚି ଆଉ ପୋଟଳ ଲାଗିଚି। କୁନ୍ଦୁରି ଲାଗିଛି କୁନ୍ଦୁରି ମୋ ଭାଇ ଲଗେଇଛି କୁନ୍ଦୁରି। ଆଉ ଆମର ଲେମ୍ବୁ ତ ହୁଏ ସବୁ ବର୍ଷ ଲେମ୍ବୁ ହୁଏ। ଆଉ ଏଇ ସବୁ ଲାଗିଛି କଦଳୀ ତ ହୁଏ।
ହୁଁ। ହଁ ଆମର ବି ଲାଗିଛି ସବୁ ବାଡ଼ିରେ ପନିପରିବା ଲାଗିଚି ସବୁ।
ଆହାଃ।
ଯେମିତି କି କଖାରୁ କି ବାଇଗଣ
ହଁ ଆଗରୁ ତ ସବୁବେଳେ ଲାଗୁଥିଲା ଏବେ ଟିକେ କମିଗଲାଣି କିନ୍ତୁ ଏବେ ଲଗଉଚନ୍ତି। ଚାଷୀ ଘର ଯାହା ହେଲେ ଲଗେଇବେ ତ ଆଉ।
ହଁ ମୁଁ ଏ ବର୍ଷ ମାନେ ବଗିଚାରେ ସବୁ ବହୁତ ପ୍ରକାର ଫୁଲ ଗଛ ଲଗେଇଚି। ସବୁ ଫୁଲ ମାନେ ଏମିତି ମାନେ ଚାରିଟା ବେଳେ ଯାଇ ଫୁଲରେ ସବୁ ପାଣି ଦିଏ ଯେମିତିକି ମନ୍ଦାର ଆଉ ମଲ୍ଲୀ
ମୁଁ ଆଜି ମୁଁ ଆଜି ଯାଇ ଥିଲି ମାମୁଁ ଘରେ ବହୁତ ସୁନ୍ଦର ସୁନ୍ଦର ଗୋଲାପ ଫୁଲ ଗଛ ଦେଖିଲି ଆଉ ଉ ପୁରା ମନକୁ ଲୋଭ କରିଗଲା ଭଳିଆ ମୁଁ ସେଇଥିରୁ ମୁଁ ଯାଇଁକି ମାଇଁଙ୍କୁ କହିକି ଦିଦି ଗଛ କାଟିକି ଆଣିଚି ଲଗେଇବି ବୋଲି।
ହଁ ଗୋଲାପ ଫୁଲ ସାଇ ଙ୍କର ବହୁତ ପ୍ରିୟ।
ବହୁତ୍ ପ୍ରିୟ ଆଉ ଆମେ ଭାଇର ହଁ ସାଇ ମନ୍ଦିର ଯାଇଚି ଆଜି ଭାଇର ମୋର କଥା ହଉଥିଲୁ ଆମେ ବିରଜା ମନ୍ଦିର ଯିବୁ ବୋଲି ବିରଜା ମନ୍ଦିର ଯାଇ ଚନ୍ତି ନା?
ହଁ-ହଁ ଯାଇଚି।
ହୁଁ। ବିରଜା ମନ୍ଦିର ଯିବୁ ଟିକେ ଦର୍ଶନ କରିଦେଇକି ଆସିବୁ ମା ମଙ୍ଗଳାଙ୍କୁ ମା ବିରଜାଙ୍କୁ
ହୁଁ। ଆଉ ଆପଣଙ୍କର ସେଇପଟେ ବା ଯୋଉ କୁହନ୍ତି ରତ୍ନଗିରିର ଯୋଉ ବୌଦ୍ଧ ମୂର୍ତ୍ତି କୁଆଡ଼େ ମାନେ ପ୍ରସିଦ୍ଧ।
ହଁ ରତ୍ନଗିରି ଉଦୟଗିରି ଦୁଇଟି ସ୍ଥାନରେ ବୁଦ୍ଧ
ସବୁ ବୌଦ୍ଧମୂ ଅଛନ୍ତି ନା କଣ?
ହଁ-ହଁ ବୌଦ୍ଧ ମୁ ମୂର୍ତ୍ତି ଅଛନ୍ତି ଆଉ ଏ ଯାଏଁ ବି ସେ ମାଟି ଖୋଳିଲା ବେଳକୁ ମୂର୍ତ୍ତି ସବୁ କିଛି ରାଜା ମାନଙ୍କର କିଛି ସାମଗ୍ରୀ କି ବୃଦ୍ଧ ମାନଙ୍କର ମୂର୍ତ୍ତି କେତବେଳେ ଅଧ ମୁଣ୍ଡ ଖଣ୍ଡା ମୁଣ୍ଡ ବାହାରୁ ଚି ସବୁ ବାହାରୁଚି ସେଇ ଯା ସ୍ଥାନ ରେ ସେଥିଲାଗି କିଛିଟା ସ୍ଥାନ ବନ୍ଦ କରା ହେଇଯାଇଚି। ଖୋଳା ଚାଲିଚି ଆଉ କିଛିଟା ସ୍ଥାନ ଦେଖିବା ପାଇଁ କେତବଳେ ଆପଣ ପରିବାର ସମସ୍ତଙ୍କୁ ନେଇକି ଆସନ୍ତୁ ଦେଖିକି ଯିବେ ବୁଲିକି
ନିଶ୍ଚିନ୍ତ-ନିଶ୍ଚିନ୍ନ୍ତ ଯାଇଁକି ବୁଲିକି ଆସିବି। ଆଉ କୁହନ୍ତି କି ସେଇଠି ଆପଣଙ୍କର ରତ୍ନାଗିରିରେ ଗୋଟେ ମ୍ୟୁଜିୟମ୍ ଅଛି ତାର ଦୃଶ୍ୟ ବହୁତ୍ ଭଲ ଅଛି।
ବହୁତ୍ ସୁନ୍ଦର ସେଠାରେ ସେଠାରେ ବି ସବୁ ମାନେ ପୁ ଆମ ପୂର୍ବ ଜନ୍ମର ଯେ ପୂର୍ବ ପୃଷ୍ଠରେ ଯେତିକି ସମସ୍ତେ ଥିଲେ ଶହେ ବର୍ଷ ତଳରେ ସବୁ ଜିନିଷ କିଛି ନା କିଛି ପାଇକି ସବୁ ରାଜା ମାନଙ୍କର ହଉ କି ଏଇ ବୁଦ୍ଧ ଜୀବୀଙ୍କର ହଉ କି ପୁରୁଣା ସବୁ ଶୁଣ୍ଡ ଏଇ ସବୁ କୁ ସାମଗ୍ରୀ କୁ ପୁରା ସାଇତି କରିକି ର ଖାଇଚି ସେଗୁରାକ।
ରଖାହେଇଚି ହଁ ନିଶ୍ଚିନ୍ତ ଯିବି ମୁଁ ଯାଇଁକି ଦେଖିକି ଆସିବି।
ହଁ।
ଆପଣଙ୍କର ସେଣେ ରଥ କଣ କେମିତି ପ୍ରସ୍ତୁତ କରାଗଲାଣି?
ରଥ ତ ଏଇଠି ଛୋଟ ମାନ୍ ଛୋଟ ପିଲାମାନେ ସମସ୍ତେ କାଠ ଫାଠ ହାଣିକି କାଲି ତ ସ୍ନାନ ପୂର୍ଣ୍ଣିମା ଗଲା ଜଗନ୍ନାଥଙ୍କର। ଆଉ ଏଠି ତାଙ୍କର କାଠ ପାଠ ହାଣିକି ଯୋଉ ଡିମିରି ଫଳରେ ଛୋଟ ଛୁଆ ଯେତବଳେ ବକେଟେ-ବକେଟେ ଛୁଆ ସେମାନେ ସବୁ ଡିମିରି ଫଳ ଆଣିକି ସେମାନେ ସବୁ କରୁଚନ୍ତି। ଆଉ କାଠ ଫାଠ ଆଣିକି ଚକ କରିକି
ଜଗନ୍ନାଥଙ୍କ ରଥ ତିଆରି କରି ସେଥିରେ ଜଗନ୍ନାଥଙ୍କ ମୂର୍ତ୍ତି ରଖିକି ତ ମାନେ ହୁଁ ଗାଁ-ଗାଁ ମାନେ ସେଟାକୁ ବୁଲେଇବେ।
ମୋ ବଡ ବୋଉ ଘର ଯିଏ ଆଗରୁ ଆମେ ସବୁ ରଖେ ସେଠି ମାଉସୀ ଘର କରିକି ରଖୁ ସେ ମାଉସୀ ଘରେ ରହିବେ କିଛି ଦିନ ତାପରେ ଯାଇଁକି ପୁଣି ଘରକୁ ଫେରିବେ, ତାପରେ ସେ ଯୋଉ ରଥ କୁଟେଇବା ପୂର୍ବରୁ ଏବେ ସବୁ ଚାନ୍ଦା ମାଗୁଛନ୍ତି, ଚାନ୍ଦା ନେଇକି ସମସ୍ତେ କରିବେ ଆଉ।
ହଁ କରିବେ ଆମେ ବି ପିଲାବେଳେ ଯାଉ ତ ରଥ କରିକି ନିଜେ ବି ଯାଉ।
ହଁ-ଅଁ। ତାଙ୍କ ପଛେ ପଛେ ଘଣ୍ଟି ବଜେଇ ବଜେଇ ବଜେଇ ଗାଁ ସାରା ବୁଲୁଥାଉ।
ହଁ ଲାଷ୍ଟ୍। ମାନେ ମାଉସୀ ମା ଗାଁରେ ରହିସାରିଲା ପରେ ଯେଉଁ ହ ବାହୁଡ଼ା।
ହଁ।
ସେ ଯୋଉ ମାନେ ଭୋଗ କରାଯାଏ, ରଥକୁ ପୁଣି ବୁଲାଏ ଯାଏ ବୁଲା ହେଇକି ପୁଣି ଭୋଗ କରାଯାଏ। ସେଇଟା ଆମେ ସବୁ ପିଲା ବେଳେ ସବୁକୁ ମାନେ କରୁଥିଲୁ ଆଜି ବି ମନେ ପଡ଼େ।
ହଁ ଆଜି ଯେତେବେଳେ ବର୍ଷା ହଉଥିଲା ଆସିଲା ବେଳେ ସବୁ ନଈ ଫଇ ସବୁ। ଯେତେବେଳେ ହଉଥିଲା ମନେ ପଡୁଥିଲା ଛୋଟବେଳେ ଭାରି ଡଙ୍ଗା କରିକି ମୁଁ ଖେଳୁଥିଲି। ମନ ହଉଥିଲା ଯାଇକି ଡଙ୍ଗା କରିକି ଭସାନ୍ତି କି। ଛୋଟ ବେଳ ର କଥା କାଲି ମନେ ପଡିଯାଉ
ତ ବର୍ଷା ହେଲା ମାନେ
କିଣି କାଗଜ ଚିରି କିି
ଡଙ୍ଗା ଛୋଟ ଛୋଟ କାଗଜ ଡଙ୍ଗା କରିକି ତ ଆମେ ପାଣି ରେ ଭସିଯା ଭାସିଯାରେ ମୋର। କାଗଜ ଡଙ୍ଗା ନାଇଁ।
ଡଙ୍ଗା ହଁ। କରିକି ଭସଉଥିଲୁ କେତେ ଭଲ ଥିଲା ଛୋଟ ବେଳ ର ଦିନ।
ହଁ ସେ ପିଲାଦିନ ବହୁତ୍ ଭଲ ଥିଲା।
ବର୍ଷା ଆସିଲେ ବହୁତ୍ ମଜା ଲାଗେ ଭାରା ପୃଷ୍ଠା ବହୁତ୍ ସୁନ୍ଦର ଦିଶେ ମାନେ ସବୁଜଉ ଫସଲ ପନିପରିବା ଦେଖିକି। ବହୁତ୍ ଖୁସି ଲାଗେ କେବେ ବି ବିଲ ଆଡ଼କୁ ଯିବେ ଏଇ ବର୍ଷା ଦିନେ ବହୁତ୍
ବହୁତ୍ ବଢିଆ ଲାଗିବ ହଁ ସବୁଜ ପନିପରିବା। ଏ-ଏମିତିରେ ବି ସବୁଜ ପନିପରିବା ଖାଇଲେ ଦେହ ପାଇଁ ବହୁତ୍ ଭଲ ପୁଷ୍ଟିକାରକ ଜିନିଷ।
ହଉ ଦିଦି ଆଉ କଣ କହୁଛନ୍ତି କୁହନ୍ତୁ।
ନାଇଁ ମୁଁ ଏବେ ଯାଉଛି ରାତ୍ରିର ଭୋଜନ ଟିକେ ତିଆରି କରିବି ପ୍ରସ୍ତୁତ କରିବି। ଏବେ ରଖୁଛି ଆମେ ପରେ କଥା ହବା।
ହଁ ନିଶ୍ଚିନ୍ତ।